ହଁ, କଣ କରୁଛନ୍ତି?
ବସିଚି।
ଓହୋ।
ଆପଣ କାହାକୁ ବି ସାରିଲେଣି, ଫେସହେଲେଣି।
କଣ, ମୁଁ ହଁ ଖାଇସାରିଲିଣି।
କେତଟା ଟାସ୍କ ଆପଣଙ୍କର କମ୍ପ୍ଲିଟ ହେଲାଣି?
ଟାସ୍କ କମ୍ପ୍ଲିଟ୍ ହେଲାଣି ମୋର ଏକୋଇଶଟା ତ ହେଇଥିଲା। ଆଜି ହେଇ ଏଇନା କଲ୍ କରିୁଥିଲି ଯେ ସେ କଟିଗଲା ନେଟଓର୍କ ରେ ରହିକି ଶୁଭିଲାନି, ଶୁଭିଲାଣିନି ସେପଟୁ କାଟିଦେଲି ଯେ, ସରିଲା ସେ ଗଲା।
ଆପଣଙ୍କ ଦିଦିଙ୍କର ମାନେ ସେ କେତେ ବର୍ଷ ହେଲା ୟୁଜ୍ କଲେଣି କି
ନାଇଁ ସେ ଫାଷ୍ଟ ରୁ କରୁଛି ସେ ଫାଷ୍ଟ ରୁ
ଆଁ ଆସଛି ମୁଁ ଥରେ ଜଣଙ୍କୁ ପଚାରିଥିଲି ସେ କହିଲା ମୁଁ ପଚାଶ ହଜାର ଇନକମ କରିଛି ବୋଲି
ଓହୋ ହଁ ଦେଇର ତ ସେ ଆସିଲାଣି ଏଗାର ଫାଷ୍ଟେ ଆସିଥିଲା। ତାପରେ ପନ୍ଦର ଆସିଲା। ପନ୍ଦର ଆସିକି ତାପରେ, କେତେ ଅଇଲା? ପଚିଶି। ଲେଖିଛି ପଚିଶି ତ ଭିତରେ ଆସିଲାଣି ପଚିଶି। ତାପରେ, ପୁଣି କହୁଛି କାଲିିକିତ ରାତିରେ ଏଗାର ସାରିକି ଶୋଇଲା ବୋଧେ। ନିିଦ ଲାଗିଲାଣି ମୁଁ ଶୋଉଚି।
ଦଶ, ଦଶ ମିନିଟ୍ ନାଖେ ହେଲାବେଳକୁ କେତେ ହେଲାଣି କହୁନୁ? ଛଅଟାରେ ଘଣ୍ଟେ ହେଇଯାଉଛି।
ହଁ ବା ସେ ହୁଁ।
ଯା ପାଖରେ ଟାଇମତ ଫ୍ରିିଥିବ ସେତ କରିବ, ସମସ୍ତଙ୍କ ପକ୍ଷେଇ ସମ୍ଭବ ନୁହେଁ ଆଉ।
ହଁ। ତଥପି, ସେ ଏତିକିରୁ ତ ପାଉଛନ୍ତି ପଇସା।
ହଁ, ଆକଚୁଆଲି ଏଇଟା ମିଳୁଛି କେତେ ଟଙ୍କା ଦାଶ, ଦଶ ମିନିଟ୍ କଥା ହେଲେ?
ଦଶ ମିନିଟ୍ କଥା ହେଲେ, ଆପଣ ଆପଣଙ୍କ ଭଏସଟା ଯେତିକି ସମୟ ହେଇଥିବ ଦେଖେଇବ ତଳେ। ଏ ଏଇ ନମ୍ବରର ଏତିକି ତଳେ ଏତିକି ବାଷଠି, ପଞ୍ଚସ୍ତରୀ ଏମିତି ଲେଖିଥିବ, ତାର ମାନେ ଧରିନିଅ ଆପଣଙ୍କ ଆସିଲା ଦଶ, ଦଶ, ଦଶ ମାନେ ଆପଣଙ୍କ ଭଏସଟା ମାନେ କଣ? ଶବ୍ଦରେ ମୁଁ କଣ କହିବୁ ଓଡ଼ିଆରେ ମୁଁ ଜଣିପାରୁନି ସେଇଠି ଆପଣଙ୍କର ଯେତିକି ହେଇଥିବ ତଳେ ଲେଖାହେଇଥିବ ତାର ଡବଲ କରିକି ଆପଣଙ୍କୁ ପଇସା ଦେବେ ନହେଲେ ଦଶ ହେଇଥିବ ଆପଣଙ୍କୁ କୋଡିଏ ଦେବେ।
ମୁଁ ଶୁଣିଥିଲି କିନ୍ତୁ କୁଆଡେ ଦଶ ମିନଟି କଥାହେଲେ ଅଶି ଟଙ୍କା ନା ଶହେ ଟଙ୍କା ସମଥିଙ୍ଗ୍ ଏମିତି ମିଳେ ବୋଲି କହିଲି।
ନାଁ ଯିଏ କଲ୍ କରିଥିବ ତାର ଟିକେ ଅଧିକ ଆଉ ଯିଏ କରିଥିବ ତାର ଟିକେ କମ।
ଅହଁ।
ହୁଁ।
ମୁଁ ଜଣିପାରୁନି ତଥାପି ଏଇ ଯୋଉ ନୂଆ ଟାସ୍କ ଅସୁଚି ସେରା କେମିତି କଣ ପଇସା ଦବ ଯୋରା ଲେଖା ଆଉ ଶୁଣିକି ଲେଖିକି ପଠେଇବ କଣଗୁଡା।
ତାହେଲେ କେଜାଣି କଣ ପଇସା କେତେ ଆସିବ ଦେଇ ଜାଣିଥିବ ମୁଁ ଜାଣିନି।
ଉଁହୁଁ ହେଟା ଦେଖିଆ ଆଉ। ମୁଁ ଏତେ ଇଣ୍ଟ୍ରେଷ୍ଟ ନାଇଁ, କରୁନି କରିଥିଲେ ହେଇଥାନ୍ ହଁ ସର୍ଚାଳିଶ ଟଙ୍କା ଆଇଥିନା।
ହାଁ ହ
କାଲି ମୁଁ ଜଣକୁ କଲ୍ କରିିଥିଲି ତା ବ୍ୟାଗ୍ରାଉଣ୍ଡ ସାଉଣ୍ଡ କଣ ଏତେ ଯେ ସିଏ ତାକୁ ଭାଇ କୋହୁଚି ଭାଇ ଟିକେ କୁଆଡେ ଦୂରକୁ ଯାଇ କଥା ହେଲା ସିଏ ଯା ଲୋକଙ୍କ ମଝିରେ ଠିଆ ହେଇକି କଥା ହୋଉଚି ଏ ପାଗଳ କରଦବ ମତେ। ଏପା ବାରଟା ଭିତରେ ବନ୍ଦ ହେଇଯିବ କୋହୁଛନ୍ତି?
ହଁ ଏବେ କରିଦେବେ କଣ ଅଛି ତ ସେ ସମସ୍ତେ ତ ଲେଖୁଚନ୍ତି। ଦିନ ବାରଟା କି କଣ ଦେଇ ତ କୋହୁଥିଲା ଦିନ ବାରଟା କି କଣ ଯେତିକି ହେତ ହୋଉଚି ଆପଣ କରିଦେବେ ନହେଲେ ଯେଦି ଫ୍ରିରେ ପ ପଚାରିଦେବେ ଗ୍ରୁପରେ କିଏ ଫ୍ରି ଅଛନ୍ତି ସଇଲା।
ହଁ ବେ କଲେ କଣ
ହଁ।
ମାନେ ଯୋଉ ପ୍ଲସ୍ ଥ୍ରି କରିନାହାନ୍ତି ଟାକୁ ସେମିନା ମେସରେ ରହୁ
ହଷ୍ଟେଲରେ।
ହଷ୍ଟେଲରେ କେମତି କଣ ଚାର୍ଜେସ୍ ନୋଉଛନ୍ତି?
ବାବା ତ ଦୋଉଚନ୍ତି ବାବା କିଛି କୁହନ୍ତିନି କେବେ।
ଅହ।
ହୁଁ। ମୁଁ କୁହେ ବାବାଙ୍କୁ ପଚାରେ ମୁଁ ପଚାରେ ବାବାଙ୍କୁ ବା କଣ ଗୋଟେ କିଣିବି ବାବା ଏଇଟା କେତେ କ ତୁ କଣ ପାଇବୁ ତୁ କିଣୁନୁ। ମତେ କିଛି କହିବେନି ମୁଁ ଯାହା ଜାଣିବି ହେଇ ଚିଟରେ ଯେବେ ଯାହା ଦେବେ ଯଦି ସେ ସେତେବେଳେ ଦେଖିଥିବେ ବାପାମାନେ ଯେତିକି ପ ମାନେ ମତେ ଛାଡିବେ ବାପା ପଇସା ଦେବେନା। ନହେ ସେମିତି କଣ ଛାଡି ହବ ଛୁଆଙ୍କୁ ଯେତେବେଳେ ଛାଡିବ ପଇସା ଦେଇକି ଛାଡିବ। ପୁଣି ଯେତେବେଳେ ଆମର ଫର୍ମ ଫିଲପ୍ ନୋଉଚନ୍ତି ଏଗଜାମ ଥିବ କେତିକି ଦିନ ସେମିଷ୍ଟାର ଥିବ ଫର୍ମ୍ ଫିଲପ୍ ପାଞ୍ଚ ହଜାର ନୋଉଚନ୍ତି।
ହ।
ଏମିତି ଆଉ ଯୋଉରା ମୁଁ ଦେଖୁଛି ସେରା ମୁଁ ଜାଣୁଚି ଆଉ ଏତିକି ଏତିକି ବୋଲି ଆଉ।
ଅହଁ ଛୁଟି ମାନେ ଏଇ ଯୋଉ ଖରାଛୁଟିରେ ଆସିଥିଲେ ସେବେଠୁ ଅଛନ୍ତି ବୋଧ ନା କଣ?
ଖରା ଛୁଟିରୁ ମୁଁ ଆସିନି ମୁଁ ସେରା ଏଗଜାମ୍ ସେମିଷ୍ଟାର ସଇଲା ଆମେ ସାରଙ୍କୁ କହିକି କହିବୁ ସାର୍ ଦିଦିନି ସାର୍ ଭଲ ଲାଗୁନି କଣ କରିବୁ ସାର୍ ସମସ୍ତେ ପଳେଇଚନ୍ତି ବଡ ଦିଦିମାନେ ଆମେ କଣ କରିବୁ ତ ଆମେ ଟିକେ ଯାଉଚୁ କହିଦେଇକି ଆଇଚୁ ଯେ ଆଉ ଆଉ ଛାଡ଼ିବେନି ସାର୍। ଆଉ ଜମା ଆମେ କହିକି ଆସିକି ସେବେଠୁ ରହିଚୁ। ଫୁଣି ମଝିରେ ମୋ ଦେହଟା ଖରାପ ହେଇଗଲା ଟାଇଫଏଡ୍ ବାହାରି ପଡ଼ିଲା। ମୁଁ ଆଉ ଯାଇପାଇଲିନି।
ଓହଁ
ଏଇଆ ହେଇକି ଏମତି ଅଛି ସାର ଯଦି କିହିବେ ମୁଁ ଦେଖେଇଦେବି ରିପୋର୍ଟ ମୁଁ କହିବି ସେ ଦେଖନ୍ତୁ ମୋ ଟାଇଫଏଡ୍ ଭାରଥିଲା ମୁଁ ଆସିପାଇଲିନି।
ଓ ହୋ। ନାଇଁ ଏଇ କଲେଜ ଗୁଡାକରେ କିଛି ଖରା ଛୁଟି ନଥାଏ ନା।
ନାଇଁ ନଥାଏ ନା ରଜ ଖାଲି ଯାହା ଯେତିକି ଦିନ। ସେତିକିିନ ସେ କଣ ଛୁଟି କରିବ ନା।
ନା ଯିବା ଆସିବା କି ଘର ଲୋକ ଛାଡି ନେଛନ୍ତି ନା ବସ ଯାଉଛ ଆ।
ନାଇଁ ବାବା ଛାଡି ଦିଅନ୍ତି ମୁଁ ଆସିଲାକୁ ପଳେଇବା ସେ ଏକା। ବାର ବଳେ ପରେଳେ ଆସେ ଇଟେଖା।
ଏଇଟ କଉଡିଆଟା କଲେଜ ଟା।
ଢେଙ୍କାନାଳ ଢେଙ୍କାନାଳ ଗଣେଶ ମଣ୍ଡପ ପାଖେରେ। ବସ୍ତ ଗଣେଶ ମୁଣ୍ଡବାଡ଼ିୀ।
ଲେ ବା ଗଭଣ୍ମେଣ୍ରକ୍ାମ ସେଣ୍ର ହୁଏ ନା।
ନାଇ ହୁଏନି ବୋଧେ ନା ନା।
ହଁ। ପଟକ ଦେଖିବା ପଢାପଢି ତାହେଲେ କରୁଛ ସେଥିପାଇ।
ଆଜ୍ଞା।
ଆୋଟ କି ବନେଇବି ନା ଖା ସେ।
ିୟଛି। ବହି ଆଣିଛି ବହିରୁ ପଢ଼ୁଛି।
ଏଇ ଯୋଉ ସେ।
ହଁ ହଁ ଆଉ ପହର ଦେଖିଦେଲେ ସେ ପୁରା ଏବେ ଏତିକି ଦିନ ଅଛି ନା ମୁଁ କଣ କରିବି ସେମିତି ଫୋନରୁୁ ଟିକେ ଦେଖିଥିଲେ ସେ ସବୁ ମାନ ମେଇ ପୁରା ଦେଖେଇ ଦଉଛନ୍ତି ମାନେ ପୁରା ବୁଝେଇ ଦଉଛନ୍ତି ଭଲସେ ସେ ପୁଣି ଦେଖେଇ ଦଉଛନ୍ତି ଗୋଟିଏ ମ ଗୋଟଏ କଣ କହିଲା କ୍ଲାସ ୱା ଟା ଦେଉୁି କ୍ଲାସ ଟୁ ଟରେ ତମେ ପଇସ ଦେଇକି ପଡିବ ପଇସା ଦେଇକି ପଢିବ ତଳେ ପ ଲେଖି ଦଉଛନ୍ତି ଏଇ ନମ୍ବର ଆପଣ ଫୋନ ପେ କରିଦେବେ ହଁଥାେ ନାଇଁ ଏ ଏଇଥିରୁ ପୁଣି ପଡିଦଉଛି ଆଉୋେ ମାରିକିଷଥିରୁ ପୁଣି ପଡିଦଉଛି ଏମିତି କରିଛି ଆଉ
ମାନେ ମିଳିଯିବ ହେଲା କି ମିଳିଯିବ ତାକୁ ଆମେ ଖୋଜିବାର କେମତି ଅଛି ଆଉ ପ୍ରପର ଗାଇଡସ ଆଉ ପ୍ାନିଂ ନ ହେଲେ ଏଗୁଡାକ ବି ହବନି ଯେ ମାନେ ଏ ତାପରେ ଦେଖ ଏଇ ଯୋଉ ଗୁଡାକ ଏଣ୍ା ପଡୁଛିୋ ମୋବାଇଲ ଦେଖି କୋ ଗା ଦେେଇଯ ଆଉ ପ୍ରି କ ଗା ଦେବ ହେଲା କି ଦେଖିଛୁ ନା ସାର ଦେଖୁନ କି ଜୋରି
ନା ପା ଦେଖିନି ତ ମୁଁ ପଢୁଛି ତ ଏବେ ମୁ
ପୂର୍ବର୍ଷ କ ଦେଖି କ ପାଟନ କେମିତି
ଦଉଛି ବା ଡିସିସନ କରୁଛି ପୂର୍ବର୍ଷ କୋଶ୍ଚି ଗା ସେ ଯଉ ସର୍ଟ କୋଶ୍ଚିନ୍ ହଉ ଇଏ ହଉ ସବୁ କହିଦଉଛନ୍ତି
ସେଇଟା ବେଳେ ଦେଖିଦଲେ ହେଇଯିବ ଏ ବିକିଲେ ପଡୁନାହିଁ ଏଇଯ ଆଉ ଏଇଉ ସତ ବର୍ଷ ଏତେ ତ ବହିଗଲା ଆଉ ସେଇଟା ତର ମ୍ୟାଥ ସେଇ ସାମାଜିକ ଇତିହାସ ଏଇଟା
ମାନେ
ପଢଥିଲେ ବି ହେଇଯଇ ଟା ବ ପୁହିଁ କାଇ ତ ନାହି ଦା ରାାମାର୍ପଣ ଫାଇଦ ଘଲା ତ
ଆପଣ କଣ ବିଡ଼ି କରୁଛନ୍ତି
ମୋର ମେଡିଥିପ ଦିରା କମ୍ପ
ଓହୋ ବି ଏଡ ବି କମ୍ପ୍ଲିଟ କରିଦେଇଛନ୍ତି ମାନେ କୋଉଠି ଗଭର୍ଣ୍ଣମେଣ୍ଟରେେଶ୍ୱରୀ ନା
ଆ ଆନ୍ଧ୍ର ଭଡ଼ିଆ
ଓହୋ ଆଚ୍ଛା
ବିକ୍ରମ ସିଙ୍ଗାପୁର ୟୁନଭର୍ସିଟି।
ଓହୋ ଆପଣଙ୍କ କୋର୍ସ ସରିଲାଣି ତାହେଲେ ବେଳେ ନା।
ଏଇ ଇୟର ତ ପାସ ଆଉଟ୍ ହେଲା।
ଉଁ ହୁଁ।
ସେଠି କରିକି ମୁଁ ବାଧ୍ୟ ହେଇ ବିଇଡି କଲି କାହିଁକି ଏ କିଛି ହଁ ମୋତେ ଲାଗିଲାନି ବା କାମରେ ଆ ଆ ବୋଲି କହିକି ଗଲା ଆଉ ପୋଷ୍ଟ ବାହାର ଯେତିକି ପୋଷ୍ଟ ବାହାରକରିଥିଲା। ସେତିକି ପୋଷ୍ଟ ସେ ପୂରଣ କଲାଣି ମାନେ କୋଡିଏ ହଜାର ବାରଶ ତା ଛଅ ହଜାର ସେ ପ ଫାଙ୍କା ରଖିଲା ଚଉଦ ହଜାର ପୋଷ୍ଟିଂ ଦେଲା ତ ଲାଭ କଣ କୋଡି ତାହେଲେ ତମେ ବାହାର କରିବା ସେକେଣ୍ଡ ଲିଷ୍ଟ ବାହାର କରିବା କଥା ନା। ସେତକ ବି ସେ କଲାନି ବେକରିଆ ହେଇ ଗଲା ଆଉ। ଗୋଟେ କରି ଗୋଟେ କରି ତାପରେ ଇଏ ଚେଞ୍ଜ ହେଇଲା ଯେ ସରକାର ଆସିଲ ଯେ ସେ ତା ଅନୁସାରେ କରିକି ପୋଷ୍ଟ ବାହାର କରିବା ନାହିଁ କିଛି ନାହିଁ।
ଆପଣ ପୁଣି ନା ଅଛନ୍ତି। କେଉଁଠି ଅଛନ୍ତି କେଉଁଠି ହଷ୍ଟେଲ ଅଛନ୍ତି ସେଠି ପୁଣି ସବୁଥିରେ ଆପଣଙ୍କୁ କହି କହୁଥିବେ ନା।
କୁହନି କୁହନି କୁହନି କୁହନି ବହୁତ ଭାରି ବିରକ୍ତି ଲାଗୁଛି।
ମୁଁ ଜାଣିଛି। ସେ ସେମିତି ବା ସେ କରିବେ କହିବେ ସାର୍ ଟିକେ ଆସନ୍ତୁ ସାର୍ ଟିକେ ତଳେ ଟିକେ ଯେ ଜେରକ୍ସ ବାହର କରିଦେବେ ତ ଟିକେ ଆସନ୍ତୁ ସେଟା କରିଦେବେ ସାର୍ ସାର୍ ଟିକେ ଆସନ୍ତୁ ସାର୍ ସାର୍ ଟିକେ ଆସନ୍ତୁ ତଳେ ଟିକେ ଦେଖେଇଦେବେ ଟିକେ ଛୁଆ ଟିକେ କେତେ ଗଣି ଦେବେ ସାର୍ ଆସନ୍ତୁ କଉଠି ମାଡ଼ ଗୋଳ ହେଲା ଟିକେ ସାର୍ ବୁଝିଦେବେ ଓହୋ ଖୁଆଇ ଦେବେନି ଶୁଆଇ ଦେବେନି।
କୁହନି କୁହନି ଭାରି
ତମେ ଉପରେ ବସିଛ ଉପର ତଳେ ଉପ ତଳେ ପୁଣି ଯୋଉ ସେ ଖାଇବା।
ଓ ହୁଁ ହୁଁ।
ସେ ଯୋଉ ଖାଇବା।
ହୁଁ ଯାହା ହଉ ଏକ୍ସପିରିଏନ୍ସ ଅଛି ବୋଧେ ହଷ୍ଟେଲ ର ଆଉ ହଁ ହଁ।
ପଳଉଥିବ ବୋଧେ ଆଉ।
ଛୁଟି ତ ଟୋଟାଲ ନାଁ ଛାଡ ଛୁଟି ଆମ ଘର ବୁଲି ସାରିଲୁ ଲୋକ।
ଓହୋ।
କିଛି ନାହିଁ ପିଲା ଆମେ ପାଠରେ ଚବିଶ ଘଣ୍ଟା ତମେ ରହବାକୁ ପଡିବ।
ହୁଁ ସିଏତ ସେଇଠି ଦେବେ ସେଇଠି ଯୋଉ ସାର ମାନେ ଥିବେ ସେମାନେ ବେଶୀ ହଇରାଣ ହେବେ ଯଉମାନେ ଘରକୁ ପଳଉଥିବେ ସେମାନଙ୍କର ଶାନ୍ତି। ତମେ କ ଘରୁ ଗଲ ବା। ଗଲ ତମକୁ କଲ କରିବିନି କିଛି ନାହିଁ ତମର ସରିଲ ତମେ ଆସିଲେ ଯହାକି କାମ କର।
ହୁଁ
ରହିଛନ୍ତିି ହଷ୍ଟେଲରେ।
ହୁଁ ହୁଁ ହୁଁ।
ନା ଏତେ ବାଟ କେମତି କଣ ଭଳ ଦେଇକି ରହିବେ ଏଠି ଫ୍ରି ଆଉ କଣ ଅଛି ସେଥିରେ।
ହୁଁ ଆଉ କ ରହିବା କଥା ଉ ସିଚୁଏସନ ପଡିଛି ଆଉ ପୋଷ୍ଟ ବାହାରିନି କହିକି ରହିବା କଥା ନହେଲେ କିଏ ବେକାର ଜାଗାରେ ରହିବ। ମୁଣ୍ଡର ପା ପୋଷ୍ଟ ବାହାରିଲେ ସରିଲା କଥା। ପୋଷ୍ଟ ବାହାରିଲେ ଖସିଆର ଅଛି।
ଆଚ୍ଛା
ଆଚ୍ଛା ଗୋଟେ ଲୋକ ସହ ଦିନକୁ ଥରେ କଥା ହେଇ ପାରିବ ନା ଯେତେ କଥା ହେଇ ପାରିବ।
ନା ଗୋଟେ ଲୋକକୁ ପାଞ୍ଚ ଥର ଆପଣ ହିଁ ଆଡୁ କରିପାରିବେ ମୁଁ ଆଡୁ କରିପାରିବି ମାନେ ପାଞ୍ଚ ଥର। କେତେ ହେଲାଣି କେଜାଣି ମୁଁ ଜାଣିନି।
ହଁ ହ ସେମିତ କରିବ। ମାନେ ସେ ଗୋଟେ ଦିନରେ ନା ଟୋଟାଲ ମାନେ
ଟୋଟାଲ ଟୋଟାଲ ସବୁଦିନ ପାଇଁ ମିଶେଇକି ଗୋଟେ ଲୋକକୁ ଆପଣ ପାଞ୍ଚ ଥର କଲ୍ କରିବେ ସିଏ ଆପଣଙ୍କୁ ପାଞ୍ଚ ଥର କଲ୍ କରିପାରିବ।
ଓ ମୁଁ ହଉଛି ଦିନକୁ ଗୋଟେ ଲୋକକୁ ପାଞ୍ଚ ଥର କଲ କରିପାରିବି।
ହୁଁ ହୁଁ ହୁଁ।
ଓହୋ। ହଁ ସେ କଥା ହେଇଗଲେ ସେ ହଁ ଏଟା ଗୋଟେ ଆପ ଯୋଉଟାକି ଘରଲୋକ କହୁଛନ୍ତି କା ସାଙ୍ଗ ଯୋଟେ ଅଜଣ ଲୋକ ସାଙ୍ଗରେ ହେଲେ କଥା
ନାଇଁ କଣ କିଏ ଟାକୁ ଜାନାହାନ୍ତି କଣ ଖାଲି କଥା ହେଇଯିବା କଥା। ସଇଲା ଆଉ ମୁଁ ତ କଥା ହଉନଥିଲି ମୁଁ କହିଲି ମୁଁ କଣ କ କଥାହେବି ମୁଁ କିଛି ମୋ କଥା ମୁଁ ଦେଇ ତୁ କର। ମୁଁ କରିବିନି ମୋର ପଇସା ଦରକାର ନାହିଁ ମତେ ତୁ ଦେଇଦବୁ ଟିକେ ତୋ ପଇସାରୁ। କହୁଚି ହଁ ହଁ ତୁ ଭାରି ତାପରେ ଦେଖିଦେଲା ପରେ ପଇସା ଆସିଲା ମୁଁ କହିଲି ନାଇଁ କଥା ହେଇଯିବା ତାହାଲେ ଫାଷ୍ଟ ଫାଷ୍ଟ କଣ କଥା ମୁଁ ଦେଇକି ଦେଇଦେଲି ସେ ପାଞ୍ଚ ଛଟ ସାତଟା ଖଣ୍ଡେ ଗଲେ ସେ କଥା ହେଇଗଲା ତାପରେ ମୁଁ ଦେଖିଲି ହଁ କଣ ଖାଉଛ କଣ କରୁ କଣ ଏମିତି ସବୁ ପଚାରିଦବ ସଇଲା ଆଉ ମୁଁ କାହିଁ କହିବି ତାକୁ ଏତ ହଇରାଣ ହବ ସେ ମୁଁ କଥା ହେଇଯାଉଛି ସଇଲା ଆଉ।
ହଁ ହଁ ଆମେ ଜଣକ ବିଷୟରେ ଜାଣିନଥିଲେ ଜାଣିଲେ ସେ ସେଇଟା ଟାଇମ ପଳେଇବ ଆଉ କଣ ଅଛି କଥା ହବ।
ମୁଁ ଜାଣିପାରୁନଥିଲି ନା। କଣ କଥା ହେବି ଇଏ ସିଏ ମୁଁ ଯେମିତି ଦେଖିଲି ସେ କଥା ହଉଚି ହଁ। କଣ କରୁଛନ୍ତି କଣ ଖାଇଛନ୍ତି କଣ ଏଟା ରଜ ବିଷୟରେ କିଛି କୁହନ୍ତୁ ଏଇ ବିଷୟରେ କିଛି କୁହନ୍ତୁ ଆଲୋ ଓହୋ ଏଇଟା। ହଁ ହଁ ଏମିତି ଆଉ।
ଟମଟାଇସାରଲେ ଆଉ କିଛି ସେ କଥାବାର୍ତ୍ତା ନବା ଆଉ।
ହୁଁ।
ମୋ ଟ୍ୟାକ୍ସ ଷ୍ଟାର୍ଟ କଲେଣି।
ହଁ ନୂଆ ଟାସ୍କ କେବେଠୁ କଲିଣି ସେ ମୁଁ ହୋଉଛି ଫାଷ୍ଟ ଖୋଲିନି ମୋର ଆସିଥିଲା ଏଇ ଦିଟା ଟାସ୍କ। ମୁଁ ମୋର ଅ ଆସିଥିଲା ଦିଟା ଟାସ୍କ ତାପରେ ମୁଁ କଲ୍ ଇଏ କରୁଛି ଏପଟେ ଏଇଟା କରୁଛି ଆଉ।
ହୁଁ ହଉ ତାହେଲେ ଆଉ ଆପଣ କଣ କରୁନ୍ତୁ ଯାଇକି ଆଉ।
ହଉ ହଉ।
ହଉ।